ହ୍ୟାଲୋ।
ଆଲ କୁହନ୍ତୁ।
ଆଜ୍ଞା ନମସ୍କାର ସାର୍।
ହୁଁ, ନମସ୍କାର ହେଁ ଆଉ କଣ କରୁଥିଲେ?
ଆଜ୍ଞା ଏଇଠି ଏମିତି ବସି ଥିଲି ଭାବିଲି ଜଣେ ବନ୍ଧୁଙ୍କ ସହ କଥା ହେଇଯା ବହୁତ ଭଲ ଲାଗିବ।
ଅଁ, ହଁ ଯାହା ମିଛି ମିଛ ଯା କର ମିଛରେ କହି ହଉଚ ଭଲ ଲାଗିବ। ଥାଇ ମୋତେ ଭଲ ଲାଗିଲା। ଆଉ ତାପରେ ତ କଣ ଖାଇଥିଲେ କଣ ସନ୍ଧ୍ୟାବେଳେ?
ସନ୍ଧ୍ୟାବେେଳେ ଚା ପିଇ ଥିଲେ। ଆଉ କିଛି ଖାଇନି। ଆପଣ?
ଆଉ ମୁଁ ତ ଭାତ ହେରିକ ଖାଇଥିଲି ଆଉ ବୁଟ ତରକାରୀ ଆଉ ଆଳୁ ଭଜା ଆଉ। ହୋ ଆପଣ ଘର ହେରିକା କୋଉ ସାଇଡ?
ଆଜ୍ଞା ଆମର ଏପଟେ ଭୁବନେଶ୍ଵର ଲାଇନ୍। ଆଜ୍ଞା ତ ସାର୍ ଆମ୍ ଆଜ୍ଞା, ଆଜ୍ଞା, ଅ, ସାର ଆଜି ଆମେ ସୋସିଆଲ୍ ମିଡ଼ିଆ ଉପରେ କଥା ହବା। ତ ପିଲାଙ୍କୁ ସେଇ ସୋସିଆଲ୍ ମିଡ଼ିଆ କେମିତି ପ୍ରେସର୍ ପକଉଛି। ଆଉ କିଛି ଭଲ ଜିନିଷ, ଆଉ କିଛି ଖରାପ ଜିନିଷ, କଣ ରହିଚି ଆଜି
ମୁଁ ଯେହେତୁ ଟିକେ ମୂର୍ଖ କାଟା ମାନେ ଶ୍ରେଣୀୟ ଲୋକ ମୋତେ ଟିକେ ଓଡିଆରେ କୁହନ୍ତି ଯେମିତି ସୋସିଆଲ ମିଡିଆକୁ କହିଲେ ସାମାଜିକ ମାଧ୍ୟମ କୁହନ୍ତୁ ହଁ କହିପାରିବେ ଆଉ ପେଶ ର କୁ ଚାପ କହିପାରିବେ ମତେ ଟିକେ ଭଲ ଲାଗିବ ମୁଁ ଇଂଲିଶ ମାନେ ଇଂରାଜୀ ମୁଁ ଟିକେ ବୁଝିପାରେ ନାହିଁ ବୁଝିପାଇଲେ?
ତ ସାର୍ ଆପଣ ଆଜ୍ଞା ଆଜ୍ଞା। ଆ ଥିବେ ଛୁଆ ମାନେ ଯିଏ ଛୋଟ ରୁ ବି ବଡ ହଉଛନ୍ତି ଯୋଉମାନେ ତ ସେମାନେ ଫୋନ ସହ ବେଶୀ ଆକର୍ଷଣ ହେଇକି ରହିଥାନ୍ତି ଫୋନ ରେ କିଛି କିଛି ମୋବାଇଲରେ ବି କିଛି ନୂଆ ଜିନିଷ ସେମାନେ ଦେଖିବାକୁ ପାଆନ୍ତି ତ ମୋବାଇଲ ସହ ବି ଆକର୍ଷଣ ହେଇକି ରହିଥାନ୍ତି। ଆଉ ଆପଣ ଆଉ ପିଲା ମାନ ଯେତେବେଳେ ବି କାନ୍ଦିବେ ତ ସେଇ ଟାଇମ ରେ ବାପା ମା କଣ କଣ କରିବେ ନା ଫୋନ ଦେଖିଦେଲେ ତା କାନ୍ଦ ବନ୍ଦ ହେଇଯାଏ ଆଉ ସେ ପିଲା ଜାଣ ଛୋଟ ଛୁଆଟେ ଜାଣିନ ଥାଇ କିଛି ଫୋନ ବିଷୟରେ କି ଏଇଟା କଣ ତଥାପି ତାକୁ ଦେଖିବାକୁ କିଛି ନୂଆ ଜିନିଷ ଦେଖିବାକୁ ମିଳେ ତ ସେ ସେଥିପାଇଁ ବି ଫୋନ୍ ସହ ଫୋନ ସହ ଜଲଦି ମିଶିଯାଏ ଆଉ ଅନ୍ୟ କ୍ଷେତ୍ର ରେ ବି ଉମ ଆଉ ଯେତେବେଳେ ଖାଇବାକୁ ବି ଦେଲେ ପିଲା ଖାଉନଥିବ ତ ତାକୁ ମୋବାଇଲ ବି ଦେଖ ଖେଇଦେଲେ ସେ ଖାଇଦବ ତ ଏଇ ଅନୁସାରେ ତ ଏଇରେ ତ ଏମିତି କଲେ ତ ଛୁଆ ଆଗକୁ ଯେତେବେଳେ ପଢିବ ତ ସେ ମୋବାଇଲ ତ ହିଁ ପୁରା ମିଶିକି ରହିବ ଆଉ ଅନ୍ୟ ମାନେ ବାପା ମାଙ୍କ କଥା ଟିକେ ଶୁଣିବାକୁ ଆଉ ଶୁଣିବାକୁ ଚାହିଁବନି କାହିଁକି ନା ସେ ପୁରା ଫୋନ ସହ ମିଶିକି ଥାଏ ତ ଏଇ କ୍ଷେତ୍ରରେ ଆପଣ କଣ କହିବାକୁ ଚାହିଁବେ କି ଛୁଆ ଛୋ ଛୋଟବେଳୁ ହିଁ ମୋବାଇଲ ଦେଖିବା ଟା ଭଲ କି ଭଲ ନୁହେଁ?
ଏଇଟା ତ କହିବାକୁ ଗଲେ ପୁରା ଖରାପ କା କାରଣ ମୁଁ କିଛିଟା ଯେ ଯେତିକି ଜାଣିଛି ମୁଁ କଥା କହୁଚି ମାନେ ଫାଉ ଯେତେ ଯୋଉ ପିଲାମାନେ ଫୋନ ର ମାନେ ଏକ୍ସପୋଜର ମାନେ କଣ ସେଇଟା ଅନୁସନ୍ଧାନ କରନ୍ତି ହେଲା ମାନେ ସେ ତା ମାନେ କଥା କହିବାରେ ଟିକେ ଅସୁବି ମାନେ ଗୋଟେ ସାଧାରଣ ପିଲା ଯାଏଁ ସିଏ ଟିକେ ଡେରିରେ କଥା କୁହେ ପ୍ରଥମତଃ ଏଇଟା ଗୋଟେ ତାଙ୍କର ତ ଖାଇ ଆଉ ଗୋଟେ ଯେତେବେଳେ ଖାଇଲା ବେଳେ ଫୋନ ଦେଖନ୍ତି ସେମି ନୁହେଁ ସେ ଖାଇବାର ଯୋଉ ସ୍ଵାଦ ଟାକୁ ସେ ଅନୁଭୂତ କରିପାରନ୍ତି ନାଇଁ ଅନୁଭୂତ କରିପାର ନାହିଁ ସେତି ମାନେ ପିତାମାତା ମାନେ ମା ମାନେ ତାଙ୍କର ଗୋଟେ ଦାୟିତଵ କି ଯେ ସେମାନେ ପିଲା ମାନନଙ୍କୁ ଅଲଗା କୌଣସି ମାଧ୍ୟମ ମାଧ୍ୟମ ରେ ସେଇଟା ଖୁଇବାକୁ ପଡିବ ଯେମିତି ପୁ କୁନା କୁରୁନା ସମୟର ସେଟା ଯୋଉଟା ହଉଥିଲା ମନେ ଭଲ ଟିକେ ଲାଗୁ ସେଇଟା ଯେମତି ବୁଲେଇକି ଖଉଥିଲେ ଗାଈକି ଦେଖିକି ଖଉଥିଲେ ଯେମିତି ପୋଖରୀ ହେରିକା ଦେଖିକି ଖାଉଥିଲେ ସେମିତି ଗୋଟେ ଖାଇବା ସହ ଗୋଟେ ପ୍ରକୃତି ସହିତ ତାଙ୍କର ମିଳନ ବାର୍ତ୍ତାଳାପ ବି ମଧ୍ୟ ଚାଲି ଟା ବୁଝିପାରିଲେ ସେଠି ସେଠି ତ ସବୁ ପିଲାମାନେ ଖାଇବା ସହ ମାନେ ପ୍ରକୃତିକୁ ଟିକେ ଭଲ ପାଉଥିଲେ ମାନେ ପ୍ରକୃତି ସହ ଜଡିତ ହଉଥିଲେ ସେ ତା ମତଲବ ହଉଚି ବହୁତ ଭଲ ଥିଲା ଏବେ ମା ଏମ ପି ମାନେ ବାପା ମା ବା ପିତା ମାତା ମାନଙ୍କ ଯୋଉ ଏବେ ନୂଆ ନୂଆ ଯୋଉ ହଉ ଜନ୍ମ ମାନେ ଯୋଉ ଉ ଏବେ ବାହାହଉଚନ୍ତି ସେମାନେ ଯେହେତୁ ଅ ଯୋଉ ଅନୁ ଯଉ ହଉଛି ଟେକ ଯୋଉ କଣ ଜ୍ଞାନ କୌଶଳ ବା ଯୋଉ ଆଧୁନିକ ଯୁଗର ଜିନିଷ ପତ୍ର ବ୍ୟବହାର କରୁଛନ୍ତି ସେଇ ଯାହା ଫଳରେ ପିଲାମାନଙ୍କୁ ଏଇଟା ଦେଖାଇବା ଦ୍ଵାରା ତାଙ୍କର ଖରାପ ଯେଉଁଟା ନେଇ ଯେଉଁ ଖରାପ ନେଗେଟିଭ୍ ଯେଉଁଟା ସେଇଟା ମାନେ ପ୍ରଭାବ ପକେଇବ ବୁଝିପାରିଲ ସେଇଟା ମାନେ ପିତା ମାନେ ଏହାକୁ ମାନେ ଧ୍ୟାନରେ ରଖି ସେଟା ମାନେ ଆଗ ଆଗତ ଭବିଷ୍ୟତ ଦେ ସେଇ ଅନୁସାରେ ସେଇଟା କାର୍ଯ୍ୟ କଲେ ମତେ ଲାଗୁଛି ଭଲ ହବ ଆଉ ତମେ ଯେହେତୁ ଭୁବନେଶ୍ଵର ରହିଛ ମୁଁ କିଛି ଟା ହୁଁ ହୁଁ। ହୁଁ ମୁଁ ପଚାରୁଚି ତମେ ଭୁବନେଶ୍ଵରରେ ମୁଁ ପଚାରୁଚି ଭୁବନେଶ୍ଵର ମାନେ ପି ପିତା ମାତା ମାନେ ପିଲାମାନଙ୍କୁ କେମିତି କଣ କହୁଛନ୍ତି ସେମିତି ଗାଁରେ ଟିକେ ବୁଲେଇକି ଖୋଇ ଦୋଉଥିଲେ ତ ସହର ମାନଙ୍କ ସେଇଟା ହୁଏ କି ମାନେ ବୁଲେଇକି ଖଦବା ଇ
ଆଜ୍ଞା ସାର୍ ସେଇ କଥା ଆଜ୍ଞା ସେଇ କଥା କ ନେଇକି ଆ ଆପଣଙ୍କୁ ଏ କଥା ପଚାରିଲି ତ ଆମର ଏଇଠି ତ ପିଲାମାନେେ କାନ୍ଦିଲେ ବି ଫୋନ ଧରେଇ ଦଉଚନ୍ତି ସ ଫୋନ ଦେଖି ଚୁପ୍ ହେଇଯାଉଛି। କି ଖୁଆଇଲା ବେଳେ ବି ଯଦି ଛୁଆ ଖାଉନି ତ ତାକୁ ଫୋନ ଧରଇ ଦଉଛନ୍ତି, ସେ ଫୋନରେ କାର୍ଟୁନ ହେରିକା ଦେଖୁଛି ଆଉ ଦେଖିକି ସେ ଖାଇ ଦଉଛି। ଏହା ଦ୍ଵାରା ତ ପିଲାର ମାନେ ପୁରା ମସ୍ତିଷ୍କ ହିଁ ମୋବାଇଲ ଆଡକୁ ଯାଉଛି। ସେ ଖାଦ୍ୟ ଆଡକୁ ବି ଧ୍ୟାନ ଦଉନି କିଛି ଖାଇଲା କି କଣ କଲା କଣ ନାହିଁ? ଆଉ ସାର୍ ତ ଏଇ ଯଦି ଛୁଆରୁ ପିଲାଙ୍କୁ ବେଶୀ ମୋବାଇଲ ଦେବା ଟା ଉଚିତ୍ ନୁହେଁ ତ ସେଇ କଥା ବାପା ମା ମାନେ ବୁଝିକି ପିଲାଙ୍କୁ ଛୋଟ ବେଳୁ ହିଁ ମୋବାଇଲଠୁ ଦୂରରେ ରଖନ୍ତେ। ଆଉ ଥାଏ ନାଇଁ ଏଣ୍ଟରଟେନମେ ଏଣ୍ଟରଟେନମେଣ୍ଟ ପାଇଁ କେବଳ ଫୋନ ଟା ଦିଅନ୍ତି? କିଛି ଗେମ୍ ହେରିକା ଖେଳନ୍ତୁ କି କିଛି ଗପ ହେରିକା। ଆଜ୍ଞା ଆଜ୍ଞା ଆଜ୍ଞା। ଆ ଯୋଉ ଗେମ୍ ହେରିକା ଖେଳନ୍ତୁ କି କିଛି କାଟୁନ ହେରିକା ଦେଖନ୍ତୁ? ବେଶୀ ନାହିଁ ଅଳ୍ପ ସମୟ ଦେଖିଲେ ହିଁ ଯଥେଷ୍ଟ ଛୁଆ ମାନଙ୍କ ପାଇଁ। ଆଉ ଯଦି ବି ଯେତେବେଳେ ପିଲା ବଡ ହଉଛି ଆଉ ପ୍ରାୟତଃ ପିଲା ଯୋଉମାନଙ୍କର କୋଚିଂ ମାନେ ଟ୍ୟୁସନ ହେରିକା ଯିବାକୁ ତାଙ୍କର ସୁବିଧା ନଥାଏ। ଅର୍ଥ କମ ଥାଏ। ତ ସେମାନେ ଚାହିଁଲେ ବି ମୋ ମୋବାଇଲ ରୁ ଦେଖିକି ଅନଲାଇନରେ କ୍ଲାସ ବି କରିପାରିବେ। ଯାହା ମାନେ ଆପଣ ଦେଖିେଥିବେ ଜଣେ ସ ଶିକ୍ଷକ ଯିଏ ଟିଉସନରେ ଯେତିକି ପଢଉଛି? ସେମିତି ବି ଜଣେ ଶିକ୍ଷକ ମୋ ୟୁଟୁବରେ ବି ଆସିକି ସିଏ ବି ପଢ଼ଉଛି। ଆଉ ତ ଆପଣ ଚାହିଁଲେ ବି ପୁରା ଚାପ୍ଟର ଅନୁସାରେ ଯୋଉ ଯୋଉ ବିଷୟ ଆପଣଙ୍କର ଦରକାର ଆପଣ ପଢିବାକୁ ଚାହୁଁଛନ୍ତି ତ ସେଇ ଅନୁସାରେ ବି ସେ ପୁରା ସଠିକ ଭାବରେ ପଢଉଛନ୍ତି ଆଉ ଦେଖଉଛନ୍ତି। ମଧ୍ୟ କେମିତି କଲେ ସବୁ ସଲ୍ୟୁସନ ମାନେ ସବୁ ପ୍ରଶ୍ନର ଉତ୍ତର ପାଇପାରିବେ।
ହଁ।
ଆଜ୍ଞା। ହୁଁ ଆଉ ସାର୍ ଆପଣ ଦେଖିଥିବେ ଯୋଉ କରୋନା ବାହାରିଲା? କୋଭିଡ ନାଇଣ୍ଟିନ୍ ଯୋଉ ବାହାରିଲା?
ହଁ ହଁ।
ତା ପୂର୍ବରୁ ପିଲାମାନେ ପ୍ରାୟତଃ କମ୍ ମୋବାଇଲ ଦେଖୁଥିଲେ।
ହଁ ଏଇଟା ସତ ତାପରେ ଫୋନ ବେଶୀ ଏ ବେଶୀ ତ ଯୋଉ ମୋବାଇଲ ହାତ ହାତ କହିବାକୁ ଗଲେ ପାଇଗଲେ ସମସ୍ତେ। ତାପରେ ସମସ୍ତେ ଇଏ ମୁଁ ତମ ଗୋଟେ ହ୍ୱାଟ୍ସଆପ ରେ ମେସେଜ୍ ଛାଡିଛି ସେଇଟା ଟିକେ ଦେଖିବେ।
ଆଜ୍ଞା ସାର୍ ଆମେ କଥା ହେଇ
ହଁ ଟିକେ ଦେଖନ୍ତୁ ମାନେ ସେଇ ଆପ୍ ଆପ୍ ଡି ରିଲେଟରେ ଗୋଟେ କଥା ଅଛି। ଦେଖିଦେବେ ଆଉ ଏଠାରେ କଥା ହେଇଛି। ତାପରେ ସେଠି ଦେଖିଦେବେ ଆଉ ହଁ ହଁ ହଁ
ଆଜ୍ଞା ସାର୍ ଯୋଉ କୋଭିଡ ନାଇଣ୍ଟିନ କଥା କହିଲି ତ ତା ପୂର୍ବରୁ ପିଲାମାନେ ବେଶୀ ସେ ମୋବାଇଲ ସହ ଆକର୍ଷଣ ନଥିଲେ ଆକର୍ଷିତ ନଥିଲେ? କିନ୍ତୁ ଯେତେବେଳେ କୋଭିଡ ନାଇଣ୍ଟିନ ହେଲା? ତାପରେ ମୋବାଇଲରେ ସବୁ କଣ ନା? ଅନଲାଇନ ରେ କ୍ଲାସ କଲେ ମୋବାଇଲରେ ସବୁ ଶିକ୍ଷକମାନେ ପାଠ ପଢ଼ାଇଲେ। ଆଉ ସେଇ ଟାଇମରେ କିଛି ପିଲା ମୋବ ବାଇଲରେ କ୍ଲାସ୍ ବି କରୁଥାନ୍ତି। ଆଉ ଅନ୍ୟ କିଛି ପିଲା ଯୋଉମାନଙ୍କର ପାଠ ପଢାରେ ମାନେ ମନ ନ ଲା ଲାଗିଥାଏ? ସେମାନେ ଗେମ୍ ହେରିକି ଖେଳୁଥାନ୍ତି କି ଅଲଗା କିଛି ଜିନିଷ ଦେଖିଥାନ୍ତି। ତ ଏଇଟା ବାପା ମା ମାନେ ଦେଇ କଣ ପାଇଁ ନାଁ ପିଲା ଅନଲାଇନରେ କ୍ଲାସ କରୁ ବୋଲି ବାପା ମା ମାନେ ଫୋନ ଦେଇଥାନ୍ତି। କିନ୍ତୁ, ପିଲା ସେ ସବୁ ନ କରିକି ଅଲଗା କିଛି ବି କାମ କରିଦେଇଥାଏ। ଗେମ୍ ହେରିକା ଖେଳି ଥାଏ। ତ ଏହା ଦ୍ଵାରା ତ ପିଲାମାନେ ଯେତିକି ମାନେ ଦର କାର ପାଠ ଜିନିଷ ଦରକାର ସେ ସେତକ ନ ଦେଖିକି ଅଲଗା କିଛି ଦେଖୁଛି ଗେମ୍ ହେରିକା ଖେଳୁଛି ତ ଏଇଟା ହିଁ ଭୁଲ ହେଇଥାଏ।
ହଁ ଦେଖନ୍ତୁ ହୁଁ ମୁଁ ଭୁବନେଶ୍ଵରରେ ଯେହେତୁ ତମେ କହୁଛ ରହୁଛ ମୁ ଯେମତି ମୁଁ କିଛିଟା ଜେଗା ବୁଲିବାକୁ ଯାଇଥିଲେ ମୁଁ ତମକୁ କହୁଛି ହେଲା ଏମିତି ମୁଁ ଉ ଲିଙ୍ଗରାଜ ଯଉ ମନ୍ଦିର ଯାଇଛି ରାମ ରାଜାରଣୀ ମନ୍ଦିର ଯାଇଛି ରାମ ମନ୍ଦିର ଯାଇଛି ଇସ କନ ତ ମୁଁ ଯାଇନି ଘରୁ ମାନେ ପାଖାପାଖି ରହିଗଲି। ଆଉ ନନ୍ଦନକାନନ ବୁଲିଛି ଆଉ ତାପରେ। ହଁ ଉଁ ତାପରେ ର-ରହିଲା ଆଉ କଣ କଣ? ଯେମିତି ଏ ଯୋଉ ଦ ଅ କି ଗୋଟେ ପାହାଡ କଣ ସେଇଟା କଣ? ଉଦ ଉଁ ଧଉଳି ପାହାଡ ନା କଣ ସାଇଡରେ?
ଆଜ୍ଞା ଆଜ୍ଞା ଖଣ୍ଡଗିରି ଅଛି ଖଣ୍ଡଗିରି ପାହାଡ ଖଣ୍ଡଗିରି ଉଦୟଗିରି।
ହଁ ସରି ଧଉଳି ବି ଅଛି। ସ୍ତୁପ ଅଛି ବୁ-ବୁଦ୍ଧ ସ୍ତୁ ହଁ ହଁ ସେ ସେଟା ମୁଁ ଯାଇଥିଲି ସେଇଠି ରହିଥିଲି ଦି ତିନି ବର୍ଷ ପାଞ୍ଚ ତିନି ବର୍ଷ ମୋ ପ୍ଲସ ଥ୍ରି ଯୁକ୍ତ ତିନି ସେଠି ମୋର ଥିଲା। ମୁଁ ସେଠି ର-ରହିଥିଲି ବୁଝିପାଇଲେ ହୁଁ ହୁଁ। ହଁ ତମେ ଭୁବନେଶ୍ୱର ମୋତେ ଯେମିତି ଯେହେତୁ ମୁଁ ଉଁ ଭୁବନେଶ୍ୱରରେ ଆଉ ଛାଡ଼ି ସାଇଲିଣି ବର୍ଷେ ଦୁଇ ବ ବର୍ଷେ ହବ। ତାପରେ ମତେ କୁ ଆଉ କିଛି ଟା ଜାଗା ଯେମିତି ମୋ ବୁଲିବାକୁ ଆବଶ୍ଯ ସବୁ ଅଛି ଯେମିତି କହିଲେ।
ଆଜ୍ଞା ତ ଆପଣ ଭୁବନେଶ୍ଵରକୁ ବି ଆସିକି କହିଲେ କୋଣାର୍କ ଅ ଯୋଉ ସରି। କୋଣାର୍କ ତ ସେପଟ ଲାଇନ ଅଛି ତ। ଆଜ୍ଞା ଆଜ୍ଞା ତ ଆପଣଙ୍କୁ କେତେ ଟା ଲିଙ୍ଗରାଜ ଅଛି ଲିଙ୍ଗରାଜ ପାଖରେ ବିନ୍ଦୁ ସାଗର ଯୋଉ ଅଛି ତ ସେଇଟା ବହୁତ। ଆଜ୍ଞା ସେଇଟା ବି ବହୁତ ଭଲ ଜା କା ଆଉ ଆପଣ ଏପଟେ ଆମର ଖଣ୍ଡଗିରି ଉଦୟଗିରି ବୁଲିଛନ୍ତି? ଆଜ୍ଞା ତ ସେଠିକି ବି ଆସ ଆସନ୍ତୁ ଆପଣ ଦେଖିବେ ପାହାଡ ପାହାଡକୁୁ ଯିବେ ପାହାଡ ଉପରେ ବି ପୁରା ଆଉ ସହରଟାକୁ ଦେଖିଲା ବେଳକୁ ବହୁତ ଆପଣଙ୍କୁ ବହୁତ ଭଲ ଲାଗିବ ଆଉ ଆମର ଏଠି ଖଣ୍ଡଗିରି ଯା ଯାତ୍ରା ମଧ୍ୟ ପଡିଥାଏ ତ ସେଇ ଟାଇମରେ ବି ଆସିକି ଦେଖିପାରିବେ। ବହୁତ ଭଲ ଲାଗେ ତ ସେ ସବୁ। ଆଜ୍ଞା ଆଉ ନନ୍ଦନକାନନ ହେରିକା ବି ଆପଣ ବୁଲିଛନ୍ତି ଆଉ ଆମର ଅଛି ଏ ଲିଙ୍ଗରାଜ କୁ ଯିବା ବାଟରେ ମନ୍ଦିର ପଡିଥାଏ କେଦାର ଗୌରୀ ମନ୍ଦିର। ଗୁଆଝର ବି ପ-ପଡିଥାଏ ତ ସେ ସବୁ ବି ବହୁତ ଭଲ ଜାଗା ଅଛି।
ଏକାମ୍ର ପାର୍କେ।
ଆଜ୍ଞା ଆଜ୍ଞା।
ହୁଁ ହୁଁ ଆଉ ବି ଇଏ ବି ଭଲ ହୁଏ ଦୁର୍ଗା ପୂଜା ଦଶହରା ଯ-ଯୋଉ ହେରିକା ଯୋଉଟା ସେଥିରେ ଭଲ ହୁଏ ମୁଁ ବୁଲିଛି। ହଁ ଆଉ।
ଆଜ୍ଞା ବହୁତ ଗୁଡେ ମେଢ ପଡିଥାଏ ତ ଆମେ ବି ସେଇ ଟାଇମରେ ଦଶହରା ବେଳେ ଆମେ ବି ବୁଲିବାକୁ ଯାଇଥାଉ ସବୁ ଯେତେକ ମେଢ ପଡିଥାଏ ତ ସବୁ ମେଢ଼ ହୁଏନି ଭୁବନେଶ୍ୱର ଭି ତରେ ଅଁ ଦଶ ଦଶ ବାରଟା ଖଣ୍ଡେ ମେଢ ବୁଲିକି ହିଁ ଦେଖିଥାଉ ଯେତିକି ସ ଯେତିକି ହେଲା ସେ ସେତିକି ଭିତରେ ବୁଲିକି ଦେଖିଥାଉ।
ହୁଁ ହୁଁ ଆଁ ହୁଁ ମୁଁ ଯେମିତି ଏବେ କଟକ ଯଉ ତମ ବୁଲିବାକୁ। କୋଉଟା କୋଉଟା ଯଦି କହି ଇଚ୍ଛା ଅଛି କେବେ କଟକ ବୁଲିଛ କୋଉ ବୁଲିଛନ୍ତି କୋଉଟା ଏରିଆ?
ନା ମୁଁ ସେମିତି ବୁଲିନି ସେ ସେପଟ ଏରିଆ ମୁଁ କିଛି ବୁଲିିନି ଆପଣ କିଛି କହିବେ କିଛି ବୁଲିବା ଯା ଯାଗା ଅଛି ଯଦି।
ଏଇ ହ ଉଁ ଆମ ଯେମିତି ରହିଲା ଆଉ ଯୋଉ ହୋଇ ଆଇ ଷ୍ଟେଟ ମ୍ୟୁଜିୟମ ହେରିକା କିଛି ମାନେ ଷ୍ଟେ ଯଉ ମ୍ୟା ତା ମ୍ୟୁଜିୟମ ହେରିକା ଅ ଛି ତାପରେ ଆଇଡିଆ ଆପଣ ଗୋଟେ ଜଷ୍ଟିସ୍ ଗୋଟେ ମାନେ ଅଛି ନ୍ୟାୟ ଦବାକୁ ଗୋଟେ ମ୍ୟୁଜିୟମ ଅଛି। ଆଉ ତାପରେ ବାରବାଟୀ ଷ୍ଟାଡିୟମ ବୁଲି ପାରିବେ ଆଉ ଯେହେତୁ ଉଁ। ହ। ଆଉ ଏଟା ରହିଲା କିମ ଏ ସି ବି ମେଡିକାଲ ତମେ ଯଦି କାମ ହେରିକା ଥିବ ଆସିବ ଫଙ୍କସନ ରେ ଯାନ୍ତି ଫୋଟୋ ଉଠେଇଲା ବ-ବଡ଼ ମେଡିକା ଆଉ ରହିଲା କଣ? ଯଉ ହଉଚି କିଛି ଯଉ ଏମତି କିଛି ଜାଗା ଅଛି ବୁଲିବେ ଆଉ
ଆଜ୍ଞା ଆଉ ଯୋଉ ଆପଣ କହିଲେ କି ଆଜ୍ଞା କଟକ ଡିଷ୍ଟ୍ରିକ ପଟେଇବି ଅଛି କିଛିଟା ଜାଗା ମୁଁ ବି ବୁଲିକି ଆସିି ଆସିଚି କଟକ ଡିଷ୍ଟ୍ରିକ୍ଟ କଥା କହୁଛି ତ ନରସିଂହପୁର ଆଡେ ଯିବା ବାଟରେ ପଡ଼େ ଆମର ଯୋଉ ଦେଓଝର ପଡିଥାଏ ଆଉ ଚମ୍ପେଶ୍ଵର ଯୋଉ ଗୋଟେ ଦେଓଝର ତ ଯୋଉ ମୁ ଶୁଣିଛି ଯୋଉ ଦେଖିଛି ପୁରା ପାହାଡ ଉପରୁ ଝରଣା ବହୁ ବହୁତ ଥିବ ୱାଟରଫଲଟା ସେଟା ଯଉ ଜଳପ୍ର ପାତ କୁହନ୍ତି ଆଉ ଆମର ଚମ୍ପେଶ୍ଵର ବି ଥାଏ ସେ ସେଠି ଅ ଚମ୍ପାରାନାଥ ଠାକୁର ଥାଆନ୍ତି ଆଉ ସେଠି ବଡ ବଡ କଇଁଛ ବି ମଧ୍ୟ ଦେଖିବାକୁ ମିଳେ ଭଟାରିକା ବି ଦେଖିଛି ପୁରା ନଦୀ ସାଇଟରେ ମନ୍ଦିର ଟା ଥିବ ଆଉ ଏପଟେ ସିଂଘନାଥ। ସିଂଘନାଥ ମନ୍ଦିର ବି ସିଏ ବି ଗୋଟେ ପାହାଡରେ
ତ ମୋ ସାଙ୍ଗ କଲ୍ କରିଛି ଟିକେ କ ତମ ସିଆଡୁ କଲ୍ କାଟିଦିଅନ୍ତୁ।
ଆଜ୍ଞା।
ମୋ ସାଙ୍ଗ ଗୋଟା କଲ୍ କରିୁଛି ତମ ସିଆଡୁ କଲ କାଟିଦିଅନ୍ତୁ।
ଆଜ୍ଞା ଠିକ ଅଛି ରହିଲି ଆଜ୍ଞା।
ହ